ହାଲୋ ଦେଇ ପ୍ରଣାମ। ପ୍ରଣାମ ପ୍ର
ହଁ ହଁ ହେଲା ହେଲା ବୁଢ଼ାଟିଏ ହେଇଥା।
ପେଟେଇକି ମୁଣ୍ଡିଆଟିଏ ଏଇଠି ମାଇଲି।
ହଉ ହଉ ମୁଁ ଆଶୀର୍ବାଦ ଦେଲି।
ନା ନା ଯୋଉ କଣ ଆଶୀର୍ବାଦ ହଁ ସେଟା କୁନି ରଖିବି ପୁଣି ଆଶୀର୍ବାଦ ଟାକୁ?
ଆ ପ୍ୟାକେଟେରେ ରଖିବ ଆଉ କୋଉଠି।
ଆଶୀର୍ବାଦ ଗୋଟେ ଅଟା ଅଛିବା?
ହଁ ସେଇଟା ପ୍ୟାକେଟରେ ଆଣିକି ରଖିଦିଅ।
ହଁ ସେଇଟା ବୋଧେ ଆଶୀର୍ବାଦତ ଅଟାଟା ଦେଲ ବୋଧେ?
ହଁ ରୁଟି ଖାଇବ ଆଉ କଣ।
ହଁ ସେଇୟା।
ଆଉ କଣ ଖାଇଛ ସକାଳୁ?
ହାଲୋ।
ହେଲେ ଆଉ କଣ ଖାଇଛ ସକାଳୁ?
ହଁ ଏଇ ଗାଧେଇକି ପଖାଳ ଖାଇଥିଲି ଆଉ।
ସ ତମରତ ପଖାଳ ଜିନ୍ଦାବାଦ୍ ଆଉ।
ପଖାଳତ ମୋର ଭଲ ଆଉ। ଗାଧେଇକି ଆଗେ ପୂଜା ସାରିକି ନସାରିବା ପର୍ଯ୍ୟନ୍ତ ପଖାଳ ଖାଇମିନି।
ହଁ।
ଏରା ବୋଉ ଧୋଇଦବୁ ଆଁ। ହାଲୋ।
ହଁ।
ଏଇ କଲେଜ୍ ପ୍ୟାଣ୍ଟ ସାର୍ଟ ଗୁଡ଼ାକ ମୁଁକହିଲି ଟିକେ ଧୋଇଦବୁ କୋତରା ହେଇଯାଇଚି।
ନିଜ ନିଜ ଡ୍ରେସ୍ ଧୋଉନ?
ଏ ବ ନାଁ ମୁଁ ବାହାରୁ ଗଲେ ଧୋଇମିନା।
ଉଃ।
ଘରେ ଏଇନା ମମି ଅଛନ୍ତି ନା ମମି ଦେଇ ଦେବେ। ତାପରେ ମୁଁ ଗଲେ ବାହାରକୁ ମୁଁ ବି ନିଜେ ଦେବି ନା ନାଇ।
ହଁ ନିଜ କାମ ନିଜେ କରିବା କଥା।
ସେଇଟା ତ ଠିକ୍। ମୋର କିନ୍ତୁ ନିଜ କାମ ମୁଁ କରୁନି।
ଓହୋ ତାହେଲେ ତମେ ଭୁଲ କାମ କରୁଛ
ଆକୁ ତାକୁ ଗୁରୁ ମନ୍ତ୍ରଣା ଦେଇ ଲାଷ୍ଟକୁ ନିଜ କାମ ନିଜେ ମୁଁ କରନି।
ଆଉ ରଥଯାତ୍ରା ଦେଖିବା ପାଇଁ କୁଆଡେ ଯାଉଚ?
ରଥଯାତ୍ରା ଭାବୁଚି ଯିମ ବୋଲି ପୁରୀ କିନ୍ତୁ ଏତେ ଜାମରେ ମୋର ତ ଏଗଜାମ ଫେଗଜାମ ଅଛି। ତ ମୁଁ ଯାଇପାରିବିନି।
ହୁଁ ସମର ସେଇଠି ପାଖରେ କୋଉଠି ହୁଏ ନା ନାଇଁ?
ହେରା
ଗାଁଆରେ ତ ହୁଏ ଆଉ ସେଇଠି
ହଁ ସେଇଆ। ଗାଁରେ ତ ରଥଯାତ୍ରା ଫଥଯାତ୍ରା ସବୁ ହୁଏ।
ଆଉ କି ପୂଜା ପର୍ବ ତମର ହୁଏ ୟା ପରେ?
ପୂଜା ପର୍ବ ଏ ଆଉ କାଇଁ ତ କିଛି ଆଉ ନାହିଁ। ଅବଶ୍ୟ ସରିଗଲାଣି ରଜଟା ଥିଲା କାଲି ବିଶ୍ ବିଶ୍ବାସ କର ସକାଳେ କେତେଟାରେ ଗଲି କହିଲେ ଆଠଟାରେ ଗଲି ସକାଳେ ଆଇଲି ସନ୍ଧ୍ୟା ନଅଟାରେ।
ମାନେ ତେର ଘଣ୍ଟା କାଲି ଲୁଛି କାର୍ଡ ବଣ୍ଟା ହୋଉଥୁଲା ପରା ଦେଈଙ୍କର ଏକ ତାରିକି ବାହାଘର ଅଛି। ବିଶ୍ୱାସ କର ଖାଲି ଘିରି ଘିରି ଘିରି ଘିରି ଘିରି ଯୋଉ ଖରା। ତାପରେ ମତେ ଶୀତ ନାଗିଲା ଠିକ ସନ୍ଧ୍ୟା ହେଇ ଆଇଲା ବେଳକୁ ଖାଲି ଦେହଟା ଥରିଲା। ଏ ତ ବର୍ଷା ଟିକେ ପକେଇଥିଲା ନା ସେଇଥି ତମେ ବର୍ଷାରେ ଭିଜ ହଁ ମୋ ବଡବାପାଙ୍କ ଝିଅ ତାଙ୍କର ଏକ ତାରିଖ ବାହାଘର।
ଓହୋ।
ଆଉ ତମଆଡେ ଦୁର୍ଗା ପୂଜା ହୁଏ ନା ନାଇଁ?
ଦୁର୍ଗା ପୂଜା ଆମ ଆଡେ ନାଇ ଢେଙ୍କାନାଳ ଫେଙ୍କାନାଳରେ ବଢ଼ିଆ ହୁଏ ମୁଁ ରହି ଥିଲି ଏ ବର୍ଷେ ଦି ବର୍ଷ ସେଇଠି ରହିକି ଦେଖଥିଲି ଭୁବନରେ। ଢେଙ୍କାନଳ ସେଙ୍କାନାଳ ସେଇଆଡେ କିନ୍ତୁ ଭଲ କରନ୍ତି ତାଙ୍କ ସବୁ।
ଭୁବନ ଢେଙ୍କାନାଳରେ ତ ଲକ୍ଷ୍ମୀପୂଜା ବି ବୋହୁ ସବୁଠୁ ଭଲ ହୁଏ ନା।
ଲକ୍ଷ୍ମୀ ପୂଜା ଆଉ ସବୁ ଗଣେଶ ପୂଜା ବି ଭଲ ହୁଏ। ମୁଁ ରହିକି ବର୍ଷେ ଦି ବର୍ଷ ରହିକି ଦେଖିଚି ନା ଆଉ।
ଓହୋ ଆଉ ତମ ଗାଁରେ କି ପୂଜା ହୁଏ ଲକ୍ଷ୍ କ୍ଷ୍ମୀ ପୂଜା ନା କାଳି ପୂଜା ନା ଦୁର୍ଗା ପୂଜା?
ନା ନା ଲକ୍ଷ୍ମୀ ପୁଜା କରୁ।
ଆଁ ହଁ।
ଲଷ୍ମୀ ପୂଜାଟାକୁ ଟିକେ ଇଏ କରନ୍ତି ଆଉ। କାଲି ଖାଇବା ଖାଲି ବିଶ୍ଵାସ କର ଖାଲି ଦିନ ମାନେ ଖାଲି ଥଣ୍ଡା। ଯାହା ହଟିକି ଗଲୁ ଥଣ୍ଡା ମୁଁ ଲାଷ୍ଟକୁ ମନା କରିଦେଲି ମୁଁ କଇନି ଆଉ ଥଣ୍ଡା ପିଇ ପାରିବୁନି ମତେ ଦିଅନା। ତାପର ଆଣିକି ଦେଲେ ମୁଁ ଥଣ୍ଡା କହିଲା ବେଳେ ସେ ଆଣିକି ଦହି ପାଣି ସାଙ୍ଗେ ସାଙ୍ଗେ ଦେଇ ଦୋଉଚନ୍ତି ମୁଁ କହିନି ଆରେ ପିଇ ପାରିବିନି ମତେ ଖାଲି ପାଣି ଠୋପେ ନହନେ ଦିଅ। କାଲି ଜଣେ ବଡ ହେବେ ମତ୍ ନା ମତେ ବଡ ହେବେ ଜଣେ ମତ୍ ଆଜି ଟିକେ ଜୁହାରେ ହେଇଯା ମୁଁ କହିନି ନା ନା ଭଗବାନ ତମେ ଯୁ ବଡ ହବ ମୋଠୁ ମୁଁ ତମକୁ ଜୁହାର ହବା କଥା। ହଁ
ହ ହଁ ହ ହ ଜାଣିପାରୁନାହାନ୍ତି ଆଉ।
ଆଉ ଜଣେ ଆସିିକି ଜୁଆର ଜମା ଜୁହାର ଫୁଆର ମତେ ହୁଅନି ମୁଁ ବି ଛୋଟ ଛୁଆ ଟା, ମତେ ଜୁହାର ହବ।
ଅଁ
ତମେ ଯାଇଛ ମାନେ ଯା ଘରକୁ ସେ ଥଣ୍ଡା ପାଣି ଦେବେ ନା ଆଉ।
ହଁ ପରା ଖରା ଦିନ ଟା ନାଁ, ଶୀତ ଦିନ ହେଇଥିଲେ ଚାହା ଫା ଟିକେ ଦେଇଥାନ୍ତେ।
ହଁ।
ଚାହା ବିସ୍କୁଟ ମୁଇ ଗୋଟେ ଖାଇକି ଶୋଇ ପଡୁଛି କାଲି ଡାକି
ପଖାଳ ଭାତ ଦେଇଦିଅ ଆମେ ଖାଇଦେଇକି ପଳେଇବୁ।
ମନେ ନାଇଁ ସତ କଥା ମୁଁ ଟିଫିନ ନେଇ କାଲି ପଳେଇଥିଲି ଭଲ ହେଇଥାନ୍ତା।
ହଁ। ପଖାଳ ପୋଡା ପୋଡି କରିଦେବେ ନହେଲେ ନାଇଁ ଭଜା ଭଜି କରିଦେଲେ। ତମର ହେଇଗଲା ତମର ତ ରଜ।
ମୋ ବୋଉ କ ତୁ କାର୍ଡ ବାଣ୍ଟି ଯାଉଛୁ ନା, ରାଜମିସ୍ତ୍ରୀ କାମ କରୁଛୁ ସେଠି ପଖାଳା ଖାଇଛ
ହ ହ ହ ହଅ ନାଇଁ ନାଇଁ ନବା କଥା କୋଉନହିଁ ମୁଁ ସେ ବନ୍ଧୁ ଯୋଉ ମାନଙ୍କ ଘରକୁ ଯାଇଥିଲ ତାଙ୍କୁ କହିନ୍ତ ତ ସେମାନେ ଦେଇଥାନ୍ତେ ନା ନାଇଁ।
ଏ ହେ ମତେ କହିଲେ ଯେ ଖାଇବା ପାଇଁ ବଡ଼ାପା କହିଲେ ମୁଁ ଖାଇ ଦେଇକି ଆସୁଛୁ ମୁଁ ଆଉ କଣ କହିବି ଖାଇନୁ ମିଛ କଥା କହିଥିଲି। ମୁଁ ତାଙ୍କ ମୁହଁଟା ଅନକି ରିହିଲି ଅଧଘଣ୍ଟା ଘଣ୍ଟେ ମୁଁ ଆଉ କଣ କହି ମୁଁ ଏମିତି କହିପାରୁଥିଲା ସାର ଗଲା ବେଳକୁ ହୋ ଦେଲେ ଖାଏ
ଓହୋ ନ ଖାଇକି କହିଦଉଛ ଖାଇ ଦେଇକି ଆଇଲ ଆଉ କଣ କରିବ। ତେଣୁ ହୋଟେଲ ରେ ଖାଇବ ଆଉ।
ମୁଁ ତାଙ୍କ ମୁହଁ ଟା ବି ଏମିତି ଅନେକି ରହିଛି କହିଲା ଏବେ ରୋଷେଇ କରଥିଲେ ଖାଇ ଦେଇକି ଯାହା ଟିକେ ଯାଇଥିଲେ ସେ ଶୋଇଥିଲେ କହିଲେ ତାଙ୍କ ସାଙ୍ଗରେ କଥା ହେଇକି ଆମକୁ ରଖଉଥିଲେ ଆମେ ରହିଲି ପଳେଇିଲୁ ସେ ମିଛ
ଓ ହୋ।
ଏତେ ମିଛ କଣ କହିବା ଠିକ? ମୁଁ ମୁଁ ତାଙ୍କ ମୁହଁ ଟାକୁ ଏମିତି କାବା ହେଇକି ଅନେଇନି, ମୁଁ କହିଲି? କେତେବେଳେ କାଇଁ ଖାଇଲେ ମୁଁ ତ ଖାଇନି କଣ ଲୁଚି ଖାଇ ଖୁଆ ଦେଲେ ନା କଣ।
ସିଏ ତାଙ୍କରେ ଖାଇବେନି ବୋଧେ ସେଥିପାଇଁ ସେ ସେଇଆ କହିଦେଲେ ଆଉ।
ସେ ଆଇଁଷ ପାଇଁଷ ଖାଆନ୍ତିନି, ଆଇଁଷ ନାଇଁ ଖ ତା ନାହିଁ ପଖାଳ ନାହିଁ।
ଆ।
ସେ ଖାଇବାରେ ମଣିଷ ତମେ କଣ କହୁନ, ପଖାଳ ଯଦି ନ ହ ମୁଁ ତ ଆଗ ବୋଉ କହିଲା ତୁ କାଲି ଦିନମାନ ବୁଲୁଛୁ ଗାଧୋଇ ପଡ ଗାଧୋଇ ପଖାଳ ଦି ଟା ଖାଇଦେ। ତାର ଗାଧେଇକି ମୁଁ କନି ଯାହା ଅଛି ତୁ ମତେ ଦେ ମୋର ସେମିତି କିଛି ନାହିଁ, ଯାହାଥିଲେ ବି ଖ ଟା ଟିକେ ଥିଲେ ବଉ ଯାହା ଅଛି ମତେ ଦେ ଏମିତି ମୋର କମ୍ପ୍ଲେନ ନାହିଁ ଖାଇବାର କିଛି, ଥିଲା ତା ତରକାରୀ ଫରକାରୀ କଣ? ତରକାରୀ ମଟର ତରକାରୀ ଆଣିଥିଲି ସକାଳେ ଜଳିଖିଆ ରଖିଥିଲା ବୋଉ
ହଁ
ସେ ଆସିକି ଠିକ ଖାଇକି ଦେଇକି ଟିୱଲ କତିରେ ହେଇଛି ମୁଁ ଉଠି ସାରିଲିଣି। ହେ ତୁ ଭାତଟା ବୋଧେ ଗୋଳେଇକି ପାଟରେ ଢାଳି ଦେଲେନା ମୁଁ କହିଲି ନା ମତେ ପଖାଳ ଭାତ ନା ମୁଁ ସାଙ୍ଗେ ସାଙ୍ଗେ ଖାଇଛି। ଗରମ ଭାତ ଟା ବସିକି ଧୀରେ ଧୀରେ ଧୀରେ ଧୀରେ
ହଁ କାହାର କେମିତି ଷ୍ଟାଇଲ ଆଉ।
ନା ମୁଁ ପଖାଳ ଖାଇବ ଷ୍ଟାଇଲ କ ଫଟୋ ଫଟୋ ଉଠଉଛନ୍ତି। ଫୋଟେ ଫୋଟେ ଉଠେଇନି ତମ ଷ୍ଟାଇଲ ଫ
ସେଇନାଗେ ଖାଇଦଉଛ ଆଉ ସେ ଷ୍ଟାଇଲ ନୁ ଆଉ କଣ?
ମାନେ ଫଟୋ ଉଠେଇନି ମୁ ଏମିତି ଷ୍ଟାଇଲ ମାରେନି। ପଖାଳ ଯେମିତି ଖେଲେ ସେ ହଉଛି ନା
ହୁଁ।
କଣ କହିଲେ?
ମୁଁ କହିଲି ହଁ ଆଉ ଗରମ ଖାଇବ ନା ଗାଧା ବେଳକୁ? ଫୁଣି ପଖାଳ ଖାଇବ
ଟୋଟାଲି ଗାଧା ଗରମ ଦିନ ମାନେ ରାତିଦିନି ମୁଁ ପଖାଳ ଖାଇବି। ଗରମ ଖାଲି ରାତି ମିଲ୍ ଟା ପଡିବ ରାତି ମିଲ୍ ଟା ବୁ ହେଇ ଯାଇଛି ଖାଲି ଗରମ ପଡିବ।
ଅ ହ।
କୁ ଯେମିତି ହୋଟେଲରେ ରହିକି କଥାବାର୍ତ୍ତା କରନ୍ତି ନାଇଁ ଫାଇଫ୍ ଷ୍ଟାର୍ ହୋଟେଲରେ
ହଁ ତମେ ଏ ବି ସେମିତି ଅଛ।
ଖାଲି ମୁଁ ଯୁଆଡେ ଗଲେ ମାନେ ଡ୍ରେସ ପତ୍ର ଫିଙ୍ଗି ଦିଅନ୍ତି ସବୁ ଘର ଛାଡିକି ପଲା ବେ। ସେଠି ଅର୍ଡର ଦଉଛି ଘରେ ନାଇଁ ଏମିତି ଅର୍ଡର୍ ଦେଲେ ନେକ୍ସଟ୍ ଟାଇମ ତଡ଼ି ଦେବେ ଘରେ। କୋ ଏଇଟା ବାଟ ଦୁଆର ଖୋଲା ଅଛି ତ ଯିବୁ ଆମେ ଛାଡି ଦେଇେକି ଆସିବି।
ହଁ ତା ହେଲେ ଯିବ କୁଆଡେ ତମେ ଆଗରୁ ପ୍ଲନ୍ କରି ଥା ଆଗରୁ ପ୍ଲାନ୍ କରିଥାଉ ଘରୁ ବାହାର କରିଦେଲେ ଯିବୁ କୁଆଡେ?
ଏ ବୁଲି ବୁଲି ତ ଆସି ସେ ଘରକୁ ଯମି ଆଉ।
ହୁଁ।
କୁଆଡେ ଆ ଯିବୁ ଘରଷ ଆଁ ନା ନା ବାହାର କରିବେ ତାଙ୍କ ପୁଅଟାକୁ ନା ଏ ଭଗବାନ ତାଙ୍କ ପୁଅଟାକୁ ବାହାର
ହେଲା ବୋଲି ପୁଅ ହେଲା ବୋଲି କଣ ଯାହାତା କରିବ ନା କଣ?
ନା ନା ଭଗବାନ ଯାହା ଯା
ଆଉ ଯେ
ମୁଁ ସେମିତି ନାଇଁ ଘର ଯାହା ଟିକେ ହେନି ବୋଉ ଏଇଠି ଖେଳିବି ମାନେ ରା ମାନେ ମୁଁ ରାସ୍ତାକୁ ଯାଉଛି ଖେଳିବା ପାଇଁ ଯାଉଛି ସବୁଆଡେ ସୁ କହିକି ଯାଏଁ। ଆଉ ନ କହିଗଲେ ମାନେ ମୋ ପିଠିରେ ତ ପୋଖରୀ ଖୋଲିଦେବେ ଆଉ।
ହଁ ହଁ ହଁ ହଁ।
ହଁ। ମ୍ୟାରେଜ ପରେକି ସ୍ତ୍ରୀ କାଇହିଁ କହିବି ବୋଉ କହିଥିବିଁ କୋଉ ଯାଉଛି ହେଇକି ଆସି ଏ ନେ ଛାଡିକି ପଳଉ
ହଁ ସତ କଥା ତ। ଏବେ ଯେତିକି ମା କହୁଛ ଆଉ ବାହା ହେଇକି ଆସିଲା ସ୍ତ୍ରୀ କି ବି ସେତିକି କହିବାକୁ ପଡିବ। ଆଉ ଯଦି ତମେ ତା ପରେ ବି ମା ମା ହବ ସେ କାହିଁ ରହିବ ଖାଲି ତାରେ ତ ମା ପାଖରେ ରହ।
ଇମୋସନାଲ କରିଦଲ ସାଙ୍ଗ।
ହଁ ସତ କଥା। ମା କ ମନ ପଚାର ନା ସେ କଥା ମୁଁ କହୁନାହିଁ କିନ୍ତୁ ମାଆକୁ ଯେତିକି ପଚାରିବ ସ୍ତ୍ରୀ କି ବି ସେତିକି ପଚାରିବ। ସେମେ ସେମ୍ ଯେମିତି କେହି କାହାଠୁ କମ ହେବନି।
ହଁ ସେ ଏଜ୍ୟାକେଟ
ହୁଁ ହୁଁ ହୁଁ।
ସେଇଆ ନୁହେଁ ଆପଣଙ୍କର ଖିଆପିଆ ସଇଲାଣି?
ଏ ନା ଆମର ଖିଆପିଆ ସରିନି। ଯେ ହଲିକିସ୍ ବିସ୍କିଟ ଟେ ଖାଇକି ନା ଏଇ ମୋ ପୁଅକୁ ଶୋଇ ପକଉଛି ସେ ଶୋଇଲେ ମୁଁ ଯିବି କ ଖାଇବା
ହଉ ହଉ ତାହେଲେ ଆଉ। ହୋଉ ତାହେଲେ ରଖୁଛି।
ହଁ ହଁ ଆଉ ତାହେଲେ ଦିନ ବେଳା କଁ ଖାଇବ ମତେ କହିବ ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା।
ବେ ଏବେ ଠାରୁ ବାହା ରେଡି କରିଦେଇଥାଅ କଣ କଣ ଖାଇବ ଦିନରରେ।
ଆଜ୍ଞା ଏ ରେସିପିଟା ଏଇନା ବନୋଉଛି।
ହୁଁ ହଉ ରଖୁଚି ଆଁ।
ହଉ।